ହ୍ୟାଲୋ।
ହ୍ୟାଲୋ।
ମ୍ୟାଡ଼ାମ ନମସ୍କାର।
ହ ନମସ୍କାର। ଆଉ ମ୍ୟାଡାମ କଣ କରୁଥିଲେ ବ୍ୟସ୍ତ ଥିଲେ କି?
ହଁ ଟିକେ ରୋଷେଇ କାମରେ ଥିଲି ମା ଏକା ରୋଷେଇ କରନ ସେଥିପାଇଁ ଟିକେ ଶାହାଯ୍ୟ
ହ ହଁ।
ଆପଣ କଣ କରୁଛୁ?
ମୁଁ କିଛି ନାହିଁ ବାହାରୁ ଟିକେ ମାର୍କେଟ ଯାଇଥିଲି ମାର୍କେଟ ଆସିକି ବସିକି ଆ ପଣଙ୍କୁ ମାନେ କଲ୍ କରିବା ପାଇଁ ଟ୍ରାଏ କରୁଥିଲି ଆଉ।
ଆଚ୍ଛା କ୍ଷମା କରିବେ ଟିକେ ଡେରିରେ କଲ୍ କଲି।
ଠିକ ଅଛି କିଛି ଅସୁବିଧା ନାହିଁ।
ଆଜ୍ଞା।
ଆଚ୍ଛା।
ଆଉ କଣ କୁହନ୍ତୁ ଦେହ ଭଲ ଅଛି ଆପଣଙ୍କର?
ହଁ ମୋ ଦେହ ପୁରା ଭଲ ଅଛି ଏକଦମ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି।
ଆଚ୍ଛା ମ୍ୟାଡ଼ାମ ଆପଣଙ୍କ ଆପଣ କେତେ ଭାଇ ଭଉଣୀ?
ଆଁମ୍ ମୁଁ ମୁଁ ସବା ସାନ ମୋ ଉପରେ ଗୋଟେ ଭାଇ ଆଉ ଦିଦି ଯିଏ ବି ବିବାହ କରିସାର
ଆଚ୍ଛା। ଆମର ଏବେ ମ୍ୟାଡ଼ାମ ଆପଣ ଏବେ ଦେଖନ୍ତୁ କି ଆମର ଏଇ ଜେନେରେସନ୍ ହୁଅନ୍ତୁ କି ଆମ ପରପିଢ଼ି ବି ଅ କେହି ଚାଷ ପାଇଁ ଏତେ ଅ ଆଗ୍ରହୀ ହଉନାହାନ୍ତି ସେମା ସମସ୍ତେ ଟିକେ ଏବେ ଚାକିରି ପାଇଁକା ଚେଷ୍ଟା କରୁଛନ୍ତି କିମ୍ବା ବ୍ୟବସାୟ। ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ କୃଷି କାର୍ଯ୍ୟ ପାଇଁ ଏବେ କେହି ଇଚ୍ଛା ପ୍ରକାଶ କରୁନାହାନ୍ତି ଆପଣଙ୍କୁ କଣ ଲାଗେ? କୃଷି କାର୍ଯ୍ୟ କରିବାଟା ଆମ ମାନଙ୍କ ପାଇଁ କେତେ ଜରୁରୀ?
ହୁଁ ଏଇଟା କିନ୍ତୁ ଭଲ କ କଥାଟା ପଚାରିଲେ ଆଜି କାଲିକା ଯୋଉ ମାନେ ଯୁବପିଢି ସେ କେବଳ ଆଧୁନିକତା କୁ ବେଶି ଆପଣାଉଛନ୍ତି। ମାନେ ଏତେ ଆଧୁନିକତା ହେଇଯାଉଛନ୍ତି ନିଜ ଆମ ଆମେ ମାନେ ଆମ ବାପା ଜେଜେମାନେ କଣ କରୁଥିବେ ସେ ସବୁ ଭାବୁଛନ୍ତି ସେମାନେ ପାଠ ସେଟା ପଢିିନଥିଲେ ସେଥିପାଇଁ ଏଇ ସବୁ କାମ କରୁଛନ୍ତି ଏସବୁ ବହୁତ ଛୋଟ। କିନ୍ତୁ ପ୍ରକୃତରେ ଅ ବହୁତ କମ୍ ଦେଖିବାକୁ ମିଳେ ଗୋଟେ ଗୋଟେ ଯୁବପିଢି ପାଠ ବହୁତ ପଢିଥାନ୍ତି। କିନ୍ତୁ ସେ ଚାଷ ପ୍ରତି ଆଗ୍ରହୀ ମୁଁ ଦେଖିଛି ଗୋଟେ ଟେ ତ ସେମାନେ କଣ ଭାବନ୍ତି ସେ ନୂତନ ପଦ୍ଧତିରେ ଚାଷ କାମ କରନ୍ତି। ଆଉ ତାଙ୍କ ଚାଷରେ ବି ଉନ୍ନତି ଦେଖାଯାଏ କାରଣ ସେମାନେ ପାଠ ପଢିଛନ୍ତି। ତ ସେ ଏବେ କା ଯୋଉ ଯୁବପିଢି ମାନେ କେବଳ ଆଧୁନିକତାକୁୁ ଦେଖିକି କି ଆମେ ଚାକିର କଲେ ପଇସା ରୋଜଗାର କଲେ ବାହାରକୁ ଗଲେ ଆମେ ଟିକେ ଭଲ ଜୀବନ ଶୈଳୀ ମାନେ ଯେମିତି ଲୋକଙ୍କୁ ଦେଖେଇ ହବ ସେଇଭଳି ଜୀବନ ଶୈ ଶୀ ବିତେଇଲେ ଲୋକମାନେ ଭାବିବେ ନାଇଁ ଇ ଜଣେ ବହୁତ ଭଲ କିନ୍ତୁ ଆଜି ଭଲ ଖରାପ ବିଷୟରେ ଦେଖିଲେ ଯଦି କୃଷି କାର୍ଯ୍ୟ କମ ହେଇଯିବ। ବନ୍ଦ ହେଇଯିବ ଆସ୍ତେ ଆସ୍ତେ ଆମେ ତାଙ୍କ ପାଇଁ ହିଁ ବଞ୍ଚିଛେ। ଆମେ ଆଜି ଗୋଟେ ଚାକିରି କରିଛେ କିଣିକି ଆଣିକି ଖାଇଦଉଛେ କାହା ପାଇଁ ସିଏ ପରିଶ୍ରମ କରୁଛନ୍ତି ବୋଲି ଆମେ କିଣି ପାରୁଛେ। ନହେଲେ ବିଦେଶ ରୁ ସବୁ ଇଏ କରିବାକୁ କପଡ଼ ଯେମିତି ଆଜିକାଲି ସବୁ ଜିନିଷ ବହୁତ ଖରାପ ଜିନିଷ ଆସୁଛି ଇଞ୍ଜେକ୍ସନ ଦିଆ ହେଇକି। କି ନହେଲେ ପ୍ଲାଷ୍ଟିକ ଏସବୁ ଜିନିଷ କୋଉଠୁ ଆସୁଛି? ସବୁ ଜିନିଷ ମିଲାବଟ୍ କିନ୍ତୁ ଆଗରୁ ନ ଥିଲା ଯେତେବେଳେ ଆମ ଜେଜେବାପାଙ୍କର ବାପା ଥିଲେ ସେମାନେ ଯେତେବେଳେ କୁହନ୍ତି। କି ନିଜେ ସବୁ ଘରେ ବନେଇକିନି ଖାଆନ୍ତି ଇଏ କରନ୍ତି। କିନ୍ତୁ ଏବେ ସବୁ କିଣିକି ବାହାରୁ ଆଉ ସବୁ ହେଇଗଲା ଅନଲାଇନ ରେ ମଗେଇଦେଲେ ଘରେ ବସିକି। କେହି ବି ପରିଶ୍ରମ କରିବାକୁ ଚେଷ୍ଟା କରୁନାହାନ୍ତି। ତ ମୋ ମତରେ ଏତେଟା ବି ଆଧୁନିକତାକୁ ଆପଣେଇବାର ନାହିଁ ଆମ ପରମ୍ପରା ଆମ ସଂସ୍କୃତିକୁ ବଞ୍ଚେଇବା।
ଆଜ୍ଞା ଉ ଭଲ କଥା ମ୍ୟାଡାାମ ଆପଣ କହିଲେ କି ସେତେବେଳେ ବି ଆମର ଯେତେବେଳେ ଆମ ଜେଜେବାପାଙ୍କ ଅମଳକୁ ଯଦି ଯିବା ସେତେବେଳେ ସେମାନେ ଏ କଣ ଶୁଦ୍ଧ ଖାଦ୍ୟ ଖାଉଥିଲେ ପୁରା ବିଶୁଦ୍ଧ ଖାଦ୍ୟ ଖାଉଥିଲେ ବିନା ରାସାୟନିକ ସାରରେ ଯୋଉ ଖାଦ୍ୟ ସବୁ ଉତ୍ପାଦନ ହେଉଥିଲା ସେ ସେଇ ସବୁ ଖାଉଥିଲେ ଆଉ ସେଥିପାଇଁ ତାଙ୍କ ପାଖରେ ରୋଗ ବି କମ ଦେଖିବାକୁ ମିଳୁଥିଲା ସେ, ହଁ ସେମାନେ ବହୁତ ସୁସ୍ଥ ରହୁଥିଲେ। ତା ସହିତ ସେମାନେ ଶାରୀରିକ ପରିଶ୍ରମ କରୁଥିଲେ।
ଏ ସେମାନେ ସେମାନଙ୍କର ଶାରୀରିକ ପରିଶ୍ରମ ଯୋଗୁ, ସେମାନଙ୍କର ଯୋଉ କଣ ଅ ରୋଗ ପ୍ରତିରୋଧକ ଶକ୍ତି
ବହୁତ ବର୍ଷ ବଞ୍ଚୁ ବି ଥିଲେ। ନବେ ଶହେ ଉପରେ ବି ବଞ୍ଚୁଥିଲେ କାରଣ ତାଙ୍କ ଭିତରେ ଏ ସେ ସବୁ ରୋଗର ଲକ୍ଷଣ ହିଁ ନଥିଲା ଯେମିତି ଏବେ ହୃଦ୍ଘାତ ହଉଛି। ଆଉ କର୍କଟ ରୋଗ ହଉଛି ମାନେ ଘରେ ଘରେ ଦେଖ ଦେଖିବାକୁ ମିଳୁଛି ମଧୁମେହ ରୋଗ
ଆଜ୍ଞା ଆଜ୍ଞା ହଁ ତାପରେ ଏ ଯୁବପିଢି ମାନେ ଏବେ କଣ ନା ସେମାନେ ଭୁଲି ଯାଉଛନ୍ତି କି କୃଷି ବି ଦେଶର ମାନେ ଅର୍ଥନୀତି କୁ ଆଗେଇବାରେ ଗୋଟେ ମାନଦଣ୍ଡ ଭଳି କାମ କରେ। ଆଉ ଯଦି କୃଷକ କୃଷି ହିଁ ବନ୍ଦ କରିଦିବ ସମସ୍ତେ ଯଦି ଚାଷକୁ ଛାଡି ଅ କେବଳ ଚାକିର ପାଇଁକା ଚେଷ୍ଟା କରିବେ। ତ ଆମେ ଆମର ଏତେ ଖାଦ୍ୟ ଅଭାବ ଦେଖାଯିବ ଯେ, ଶେଷରେ ଆମକୁ କଣ? ବାହାର ଦେଶରୁ ତ ଆମଦାନୀ କରିବାକୁ ପଡିବ ଆମ ମାନଙ୍କୁ। ସେଥିପାଇଁକା ଦରଦାମ ବି ବୃଦ୍ଧି ପାଇବ। ଉ ତାପରେ ଧୀରେ ଧୀରେ କଣ ନା ଆମ ମାନଙ୍କ ପାଖରେ ବି ଖାଦ୍ୟର ଅଭାବ ବହୁତ ପରିମାଣରେ ଦେଖିବାକୁ ମିଳିବ। ଯୋଉଥିପାଇଁକା ଆମକୁ ବିଭିନ୍ନ ପ୍ରକାର ରୋଗ ବି ହବ ଭୋକ ଉପାସରେ ବି ଲ
ନଅଙ୍କ ଦୁର୍ଭକ୍ଷ ଆସିଥିଲା।
ହଁ ଆଜ୍ଞା ହଁ।
ସଚେତନ ହବାର ଅଛି। ପ୍ରତ୍ୟେକ ଯୁବପିଢି ହଉ କି ତାଙ୍କ ପରିବାର ହଉ ସମସ୍ତଙ୍କୁ ଏହିଭଳିଆ ଶିକ୍ଷା ଦବାର ଯେତେ ବି ପାଠ ପଢ କିନ୍ତୁ ଚାଷ ପ୍ରତି ଆଗ୍ରହୀ ରଖ। କେହି ଯଦି ଆମେ ସମସ୍ତେ ଚାକିରିଆ ହିଁ ଖୋଜୁଛେ ନାଇଁ ପିଲା ଟା ଚାକିରି କରିନି କଣ କରୁଥିବ କଣ ପାଇଁ ଆମେ ଚାଷ ବି କରିପାରିବା। ଚାଷ ବି ତ ଗୋଟେ ଆମ ପାଇଁ ଆମ ପାଇଁ ନ ଟୋଟାଲି ଦେଶ ପାଇଁ ସେମାନେ କରୁଛନ୍ତି। ଆମେ ତ ଚାକିରି କରୁଛେ ହଁ କିଛିଟା ମାସକ ଦରମା ପାଉଛେ କିଇଏ କରୁଛ। ଠିକ ଅଛି। କିନ୍ତୁ ସିଏ ଆମକୁ ଖାଦ୍ୟ ଯୋଗଉଛନ୍ତି। ମୋ ବାପା ମୁଁ ତ ଗାଁରୁ ବି ଆସୁଛି ମୋ ଘର ଗାଁରେ। ବାପା କରନ୍ତି ଜେଜେ ବାପା କରୁଥିଲେ ଆମର ପିଢି ଅନୁସାରେ ସେଇ ଚାଷ କାର୍ଯ୍ୟ ହିଁ ତ ମୁଁ ଦେଖିଛି ବହୁତ ପରିଶ୍ରମ। ଯେମିତି ପରିଶ୍ରମରେ ହେଲେ ବି ତାଙ୍କୁ ରୋଗ ହଉନଥିଲା। ମୋ ଜେଜେ ବାପା ତ ବହୁତ ବର୍ଷ ବଞ୍ଚିଥିଲେ ନିହାତି ନବେ ପାଖାପାଖି ବଞ୍ଚିଥିଲେ। ଆଉ ଏତେ ରୋଗରେ ବି ସେ ମରିନାହାନ୍ତି, ଯେମିତି ବୃଦ୍ଧ ବୟସରେ ସମସ୍ତଙ୍କ ମୃତ୍ୟୁଏ ସେମିତି ବୃଦ୍ଧ ବୟସରେ ହିଁ ତାଙ୍କର ମୃତ୍ୟୁ ହେଇଚି। ମୁଁ କହିବା କଥା ତାଙ୍କର ଖାଇବା ପିଇବା ବି ବହୁତ ଭଲ ଥିଲା ଯେମିତି ଘରେ ବନାନ୍ତି ବାଡିରେ ପରିବା ତ ମୋ ମା ବି ବନାଏ। ଆ ଆମେ ସେଇ ବାଡିରୁ କିଣୁ ମାନେ ବାଡିରୁ ଯାଉ ଭାରି ନେଇ ଆସୁ କିଛି ପନିପରିବା ସେଇ ମାନ ବହୁତ କମ କିଣିକି ଖାଇବା।
ଆଜ୍ଞା। ତ- ତାପରେ ବା-ବାପ ମା ମା ମାନେ ବି ଟିକେ ପିଲାମାନଙ୍କୁ ନିଜର କୌଳିକ ବୃତ୍ତି ହଉ କିମ୍ବା ଚାଷ ପାଇଁମି ପ୍ରେରଣା ଦବା ଦରକାର ସେମାନେ ବି ସେମାନଙ୍କୁ ସଚେତନ କରାଯାଏ। ଏଇ ଆଜିକାଲି କଣ ବାପା ମା ମାନେ ଚାହୁଁନାହାନ୍ତି କି ଆମେ ଯୋଉଁ କାମ କରୁଥିଲୁ ମୋ
ଓ ଏଇ ଗୋଟେ ବହୁତ ବଡ କଥା ବାପା ମାଙ୍କର ବି ଶି ଶିକ୍ଷାରେ ହିଁ ପିଲାମାନେ ହିଁ ଶିକ୍ଷିତ ହୁଅନ୍ତି। ଶିକ୍ଷିତ ଆ ଶିକ୍ଷିତ ତ କେବଳ ପାଠ ସାଠ ପଢିକି ଚାକିରି କରିଦବା କି ବାହାର ଦେଶକୁ ପଳେଇବା ନାଇଁ ମୋ ପୁଅ ସେ ଦେଶରେ କାମ କରୁଛି ସେଇଟା ତାଙ୍କ ଙ୍କ ଅର୍ଥନୀତିକୁ ବଢାଏ ଆମ ଭାରତ ପାଇଁ କଣ କରିଛି? ସେଇଟା ବୁଝିବା ଦରକାର ପାଠ ହଉନି ଠିକ ଅଛି ମୋର ଚାଷ କାମ କର, କି ମୋ ଯେତିକି ବି ଅର୍ଥ ଅଛି ଜମି କିଣିଲ। ଆଉ ସେଇ ଜମିରେ ଫସଲ କଲ। ସବୁ ଋତ ଋତୁରେ ଯୋଉ ଋୁତୁରେ ଯୋଉ ଫସଲ ସେଇ ଫସଲ ହିଁ କରିବା। ବହୁତ ଇ ହବ କାରଣ ଆଜିକାଲି ସମସ୍ତେ ଯେହେତୁ ଚାଷ ଭୁଲିଗଲେଣି ତ ଦରଦାମ ବି ବହୁତ ବୃଦ୍ଧି ପାଉଛି। ତ ଆଳୁ ସଙ୍କଟ କେତେବେଳେ ଆଳୁ ଇଏ ହଉଛି କେତେବେଳେ ଏଇ ଟମାଟୋ କି ବିଲାତି ସବୁ ପନିପରିବା ବି ବହୁତ ବଢ଼ି ଯାଉଛି। ତ ଲୋକମାନେ ଇଏ ହଉଛନ୍ତି ତ ଆମେ ଯଦି କରୁଥିବା ଆମ ବାଡିରେ ଫଳୁଥିବ ଆମେ ସେତେବେଳେ ଖାଇ ପାରୁଥିବା। ଆମକୁ କେତେ ଗର୍ବ ଲାଗିବ।
ଆଜ୍ଞା ଆଜ୍ଞା ଚାଷ କୁ ସେ ଏଇ ସମାଜରେ ଲୋକମାନେ ଗୋଟେ ଅତି କ୍ଷୁଦ୍ର ଦୃ ଦେଖୁଛନ୍ତି ଯେମିତିକି କୁହନ୍ତି କି ବାପା ମା ମାନେ ବି ପିଲା ଯେତେବେଳେ ପାଠ ପଢୁନଥିବ କୁହନ୍ତି ନା କି ପାଠ ଶାଠ ପଡିବନି ତ ଠିକ ଅଛି ତ ବିଲରେ ଯାଇକିରି ହଳ କରିବୁ ଆଉ କଣ କରିବୁ? ତୋର ଭବିଷ୍ୟତରେ ଏଇଟା ଲେଖା ଅଛି ତ ସେତେବେଳେ ପିଲାର ମୁଣ୍ଡରେ ବି ରହିଲା କି ନାଇଁ ଏଇଟା ଗୋଟେ ଅତି ଛୋଟ କାମ।
ମତେ ଲାଜ ଲାଗିବ ଏ ସବୁ କଲେ ଏସବୁ ବହୁତ ହିନ କାମ। ଏଇଭଳି ଭାବିଲେଣି ପ୍ରକୃତରେ ଆମକୁ ବହୁତ ସଚେତନ କରିବାର ଅଛି। ଏତେ ଆଧୁନିକତା କୁ ଆପଣେଇବନି ଆମ ଭାରତ ଗୋଟେ କୃଷି ପ୍ରଧାନ ଅଛି ଦେଶ ଆମ ସଂସ୍କୃତି ଆମ ପରମ୍ପରା ତମେ ବଜାଇ ରଖିବା।
ଆଜ୍ଞା। ସେଥିପାଇଁ ତ ଆମର ଅକ୍ଷୟ ତୃତୀୟା ଭଳି ଉ ପର୍ବ ପାଳନ କରନ୍ତି ଯୋଉଦିନ ଅନୁକୂଳ କରନ୍ତି ଯୋଉ ଚାଷ କାମ ତ ଏଥିପ୍ରତି ପରିବାର ସହିତ ସମାଜ ସମସ୍ତେ ସଚେତନ ହେଲେ କିଛି ଦେଶର ଉନ୍ନତି କରାଯାଇ ପାରିବ। କୃଷି କାର୍ଯ୍ୟରେ ଆଗରୁ ତ କଣ ପାରମ୍ପରିକ ଉପାୟରେ ଚାଷ କାର୍ଯ୍ୟ କରାଯାଉଥିଲା ଏବେ ତ ବିଭିନ୍ନ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରାଯାଉଛି ବିଜ୍ଞାନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରାଯାଉଛି। ଆଉ ଏବେ ଅଧିକ ଶାରୀରିକ ପରିଶ୍ରମ ବି କରିବାକୁ ପଡୁନି।
ହଁ ତଥାପି ମନ ବଳୁନି କି ନାଇଁ କରିବା ପାଇଁ ଯଦି ଜଣେ ସେଥିପାଇଁ ଯଦି ପାଠ ବି ପଢିଥିବ ଚାଷ ବି କରୁଥିବ ଚାଷରେ ବହୁତ ଉନ୍ନତି କରିବ। ଆଉ ଜଣେ ବି ତାଙ୍କ ଠାରୁ ଦେଖିକିନି ଜାଣିବେ କି ନାଇଁ ଏମିତି ମାନେ ଜିନିଷ ଅଛି ଯୋଉଟା କି ଇଲେକ୍ଟ୍ରୋନିକ ଜିନିଷ ସବୁ ଅଛି। ମାନେ ରୋଇବା ଠୁ ମେସିନ ଆରମ୍ଭ ହେଇଗଲାଣି ଏ ରୋଉଛି ଧାନ କାଟୁଛି। ବହୁତ ସାରା ଆସିଗଲାଣି ତା ଏଇଭଳି ବି ବ୍ୟବହାର କରିପାରିବା। ଯଦି ଲାଗୁଛି ନାଇଁ ବିଲରେ ବହୁତ ଖଟିବାକୁ ପଡିବ ଏତେ ଖଟି ପାରିବେନି ଆଧୁନିକ ଯୁଗରେ ବି ହଉଛି ଆଧୁନିକତାକୁ ରହିକି ବି ଆମ ସଂସ୍କୃତିକୁ ବଞ୍ଚେଇ ହେବ କେବଳ ଆମ ମନୋବୃତ୍ତି ଠିକ୍ ଥିବା ଦରକାର।
ଆଜ୍ଞା। ଯାହା ହଉ ମ୍ୟାଡାମ ଆପଣଙ୍କର ମାନେ ଆଧୁନିକତା ଭିତରେ ବି ଆପଣଙ୍କର ଆଉ ଯୋଉ ଆମର ପ୍ରାଚୀନ ପରମ୍ପରାକୁ ସମ୍ମାନ ଦେଖି ବହୁତ ଖୁସି ଲାଗିଲା ଧନ୍ୟବାଦ ସେଥିପାଇଁ
ଧନ୍ୟବାଦ ମ୍ୟାଡ଼ାମ କଥା ହେଇକି ବି ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗରେ
ଆଜ୍ଞା ରଖୁଛି ଏବେ।
ଆଜ୍ଞା।
ଆଜ୍ଞା।